ଆଜ୍ଞା କୁହନ୍ତୁ
କଣ କରୁଛନ୍ତି ଆଜ୍ଞା?
ହଁ ବସିଛି ଆପଣ?
ବସିଚି ଆପଣଙ୍କୁ ଟିକେ କଲ୍ କଲି ଆଉ
ଆଚ୍ଛା ଖାଇସାରିଲେଣି?
ମୁଁ ଖାଇସାରିଲିଣି
କଣ ଖାଇଛନ୍ତି?
ଏଇ ଇଟିଲି ଆଉ ଗୁଡ଼ ଆଉ
କଣ କହିଲେ? ଆଚ୍ଛା ଆଚ୍ଛା ଭଲ ଲାଗେ ଖାଇବାକୁ ଆପଣଙ୍କୁ?
ହଁ ହଁ ଗୁଡ ଟିକେ ପାଣି ପକେଇ ପଣିଆ ପଣିଆ କରି ଇଟଲିି ମଡ଼େଇ ଭଲ ଲାଗେ।
ଆଚ୍ଛା ଆଚ୍ଛା।
କଣ ଖାଇଛନ୍ତି?
ମୁଁ ପିଠା ତରକାରୀ ଖାଇଛି।
ପିଠା ତରକାରୀ ଚକୁଳି ପିଠା?
ନାଇଁ ନାଇଁ ଇଡ୍ଲି ପିଠା।
କି ଘରେ କରିଥିଲେ?
ନାଇଁ ମାର୍କେଟ୍ ରୁ କିଣିକି।
ଓହୋ ମାର୍କେଟୁ କିଣିବା ଅପେକ୍ଷା ଆପଣ ଘରେ କରି ଖାଉନାଆନ୍ତି। ମାର୍କେଟରେ ରୋଡ୍ ସାଇଟ୍ ରେ ଯୋଉ ଲୋକରୁ ଆଣ ଖାଉଛନ୍ତି କେତେ ଧୂଳିି ତା ଧୀରେ ରହୁଛି ସେ କୋଉ ହାତରେ ଦଉଚି ସବୁ କଣ ସ୍ଵଚ୍ଛ ଅଛି ପରିଷ୍କାର ଅଛି? ପେଟକୁ ଯାଉଚି ରୋଗ ହଉଛି ନାନା ପ୍ରକାର ଜିନିଷ ହଉଚି
ଆଜ୍ଞା ଆପଣଙ୍କ କଥା ଠିକ। ଯେ କିନ୍ତୁ ଦେଖନ୍ତୁ ମୁଁ ଉଠୁଛି ପାଞ୍ଚଟାରେ ବୁଝି ପାରୁଚନ୍ତି ନା? ମୁଁ ନିତ୍ୟ ସାରିକି ମୁଁ ସାଢେ ପାଞ୍ଚଟାରୁ ଟିୟୁସନ୍ ଯାଉଚି ବୁଝି ପାରୁଛନ୍ତି ନା? ତ ସାଢ଼େ ପାଞ୍ଚଟାରୁ ମୁଁ ଟିୟୁସନ୍ ଯାଉଛି ସାଢ଼େ ଛଅଟା ସାଢ଼େ ଛଅଟାରୁ ସାଢ଼େ ସାତଟା। ସାଢ଼େ ସାତଟାରେ ଆଉ ଘରକୁ ଯିବା ମୋ ପାଖରେ ସମ୍ଭବ ନୁହେଁ। ବୁଝିପାରୁଛେ ନା ସେ ଦୋକାନ ବି ଖୋଲିବାର ଅଛି ଦୋକାନ ରେ ପୁଣି ଦି ଘଣ୍ଟା ରହିବି ନା ନାଇଁ ପୁଣି ଟ୍ୟୟୁସନ ଯିବାର ଅଛି। ତାପରେ ପୁଣି ଘରୁ ତ ଏତେ ଭିତରେ ମତେ ନିଜକୁ କଣ କହିଲେ। କରିକି ଖାଇବାକୁ ଇଚ୍ଛା ହେଉନି। ତାପରେ ଘରେ ମାଙ୍କ ଦେହ ଏବେ ଟିକେ ଭଲ ରହୁନି ତ। ସଥିପାଇଁ, ସେଥିପାଇଁ ଆଉ।
ତଥାପି ଚାହିଁଲେ ସବୁ କାର୍ଯ୍ୟ କରୁଚ ଏଇଟା ବି ହେଇପାରିବ। ଚାହୁଁ ନାହାଁନ୍ତି ଆପଣ ଟିକେ ଆଉ ଚେଷ୍ଟା କରୁନାହାନ୍ତି ଆଉ। ତ ଚେଷ୍ଟାରେ ସବୁ ପ୍ରକାର ସଫଳ ହେଇପରେ।
ଆଜ୍ଞା।
ଆଚ୍ଛା। ଆପଣ ଆଉ କଣ କରୁଛନ୍ତି?
ମାନେ?
କଣ କିଛି ପଢ଼ାପଢି଼ କି ଯବ୍ କିଛି କରୁଛନ୍ତି?
ହଁ ମୁଁ ଆକ୍ଚୁଆଲି ମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିକି ଷ୍ଟେନୋ କ୍ରାକ୍ କାମ ସାରିକି ଏବେ ଟିୟୁସନ୍ କରୁଛି ଆଉ। ପ୍ରିପାୟାର୍ ହେଉଛି ସେ ମାନେ ଆମର ସିଭିଲି ସର୍ଭିସ୍ ପାଇଁ।
ଆଚ୍ଛା। କୋଉ କୋଉ ଏକ୍ଜାମ୍ ଆଟେଣ୍ଡ୍ କଲେଣି?
ଆଜ୍ଞା ହଁ ମୁଁ ଆମରି ଓ ପି ଏସ୍ ସି ହେରିକା ଆଟେଣ୍ଡ୍ କରିଛି ଆର୍ ଆଇ ଆମିନ।
କୋଉ ଯାକେ ଯାଇଚନ୍ତି? ହାୱଡ଼ା କି ମେନ୍ କୋଉ ଯାକେ ଯାଇଚନ୍ତି କୋଉଥିରେ?
ଆ ହଁ ଯେ ମୁଁ ଅଟେଣ୍ଡ୍ କରିଚି। ଆ ଚ୍ଛା ମୁଁ ଏକ୍ଜାମ୍ ଦଉଚି କିନ୍ତୁ ଆଉ କ୍ରାକ୍ କେବେ ହେଇନି ଆଉ। ବୁଝିପାରୁଛନ୍ତି ନା?
ଆଚ୍ଛା।
ଆଚ୍ଛା, ଆପଣଙ୍କୁ କଣ କଣ ଖାଇବାକୁ ଭଲ ଲାଗେ?
ମତେ ପ୍ରଥମ ଭଲ ଲାଗେ ଭାତ, ଡାଲି। ଆଳୁ ଚଟଣୀ, ସଜନା ଶାଗ ଭଜା, ବଢି। ଚୁଡ଼ା, ବଢ଼ି ଆଳୁ ବାଇଗଣ ତରକାରୀ। ତାପରେ ଆପଣଙ୍କ ରୁଟି ସହିତ ବେସନ ଆଳୁ ତରକାରୀ। ଏମତି ସାଧା ଖାଇବା ଭଲ ଲାଗେ ଆଉ।
ଆଚ୍ଛା ଆପଣ ଆଇଁଷ ଖାଆନ୍ତି ନି କି?
ଆଇଁଷା ଖାଉଥିଲି କିନ୍ତୁ ଏବେ ଖାଉନି।
କଁ ପାଇଁ?
ହଁ ଟିକେ ଏକାଦଶୀ କରୁଚି ଠାକୁରଙ୍କ ଧ୍ୟାନରେ ରହୁଚି ଟିକେ ଆଇଁଷ ଛାଡି଼ ଦେଇଚି ଆଉ।
ଆଚ୍ଛା ଆଚ୍ଛା ଏକାଦଶୀ କରୁଚନ୍ତି ନାଇ କି? ମାନେ ଠାକୁରଙ୍କୁ ତାହେଲେ ପୁଜୁଥିବେ ତ?
ହଁ ଠାକୁରଙ୍କ ଘରେ ପୂଜା ହଉଛନ୍ତି।
ଆଛା ଆପଣ ଜଗନ୍ନାଥଙ୍କ ବିଷୟରେ କଣ ଜାଣିଚନ୍ତି ଆପଣ?
ଜଗନ୍ନାଥଙ୍କ ବିଷୟରେ ତ ସମଗ୍ର ଓଡି଼ଶା ବାସୀ ଭାରତବାସୀ ସମତେ ଅଳ୍ପ ବହୁତ ଜାଣ ସମତେ ସବୁ କିଛି ଜାନନାହାନ୍ତି। କିଛି କିଛି କି ଜାଣିଚନ୍ତି ଆହୁରି କିଛି ଶିଖିବାର ଅଛି ଜାଣିବାର ଅଛି। ଆଉ ତାଙ୍କ ବିଷୟରେ ସବୁ ଜାଣିଚି ବୋଲି ତ ଆମେ କହିପାରିବା ନାହିଁ।
ନା ନା ତଥାପି।
ତାଙ୍କ କଥା କହିଲେ ସରିବନି ଅସରନ୍ତି। ଜଗନ୍ନାଥ ହେଉଚନ୍ତି ସ୍ଵୟଂ ସୃଷ୍ଟି କର୍ତ୍ତା, ସ୍ଵୟଂ ହରି, ସ୍ଵୟଂ ବିଷ୍ଣୁ ସ୍ଵୟଂ ନାରାୟଣ, ସ୍ଵୟଂ ବ୍ରହ୍ମା, ବିଷ୍ଣୁ ମହେଶ୍ୱର ସବୁ ସିଏ କିଛି।
ଆଛା।
କପୁରା କରୁଣା ଯୋଗୁ ଆମ ସଂସାର ସାରା ପୃଥିବୀ ଚାଲିଚି ଆମେ ବି ଚାଲିଚୁ। ତାଙ୍କ ବିନା କିଛି ନାହିଁ।
ଆଛା ନାଇଁ ତଥାବି ମୁଁ କହିବା କଥା ଜଗନ୍ନାଥଙ୍କର ମହିମା କି ଆପଣ କଣ କେବେ ମାଗିଥିବେ ଯୋଉଟା ହଟାତ ମିଳିଥିବ ମାନେ ଅନୁଭୂତି ଯୋଉଟା। ସେ ବିଷରେ କିଛି କହିବେ କି ମତେ।
ଜଗନ୍ନାଥଙ୍କୁ ମାଗିଚି ଯେ ତେବେଳେ ଯା ଜଗନ୍ନାଥ ଦେଇଚନ୍ତି ଦେଇନାହାନ୍ତି କାଇଁ ଦେଇଚନ୍ତି। ଯେତେବଳେ ଡି ଡିପ୍ରେସନରେ ମୁଁ ଥେଲି କି ଭଉତୁ ଦୁଃଖ କଷ୍ଟରେ ଥିଲି କି କଣ ଥିଲି ବହୁତ କିଛି ପଇସା ପତ୍ର ଭଲ ମନ୍ଦରେ ଯା ଥିଲି କି ବୋହୁତ ଆର୍ଥିକ ପରିସ୍ତି ଚନୀୟ ଥିଲା ନିଜେ ଡିପରେସନକୁ ପଳେଇଥିଲି। ଜଗନ୍ନାଥଙ୍କୁ ପାଖେରେ ଗୁହାରି କରିଥିଲି ଯାହା ହଉ ସେ ଜିନଷ ଭଗବାନ ଶୁଣିଚନ୍ତି। ଧୀରେ ସ୍ତୁସ୍ତେ ଆସ୍ତେ ଆସ୍ତେ ସବୁ କାର୍ଯ୍ୟକୁ ମୋର ସଫଳ ରୂ ମିଟେଇ ବାରେ ଚାଲିଚି। ଜଗନ୍ନାଥଙ୍କୁ ଆପଣ ଯେ ତେବଳେ ମନ ଅନ୍ତରରୁ କୋହଭରା ଯଦି ଡାକିବେ ସିଏ ଶୁଣିବେ। ଆଉ ଆପଣ କୌଣସି ପ୍ରକାର ଗର୍ବ ଅହଂକାର କରିକି ଯିବେନି କି ଆମେ ଡାକିବେ ସେ ଶୁଣିବେନି। ତାଙ୍କୁ ଯେତେ ଭାବରେ ସହିତ ଡାକିବେ। ଯେନ୍ତି ଦାସଆ ବଉରୀ ଭାବର ସହିତ ନଡିଆ ବଢେଇ ଥିଲା ସେ ନଡ଼ିଆ ନେଇଯାଇଥିଲେ ଏମିତି ଭ ତ ସାଲବଗ ବଦଦାଣ୍ଡରେ ଥାଇ କି ଠାକୁର ତାଙ୍କ ପାଖରେ ଅଟକି ଯାଇଥିଲେ।
ଆଜ୍ଞା।
ତେଣୁ ଭକ୍ ତେଣୁ ଭକ୍ତର ମନର ଭାବନା ଟା ଭକ୍ତିମୟ ହେଇ ଯଦି ଭଗବାନଙ୍କୁ ତମ ସ ସ୍ମରଣ କର ଡାକିବ ଭଗବାନ ତମ ପାଖରେ ଆସିବେ ରହିବେ ନିହାତି। ତେଣୁ ବଡ ବଡ ଅନୁଭତି ତ ଏମାନେ ସବୁ ସାରିଦେଇ ଯାଇଚନ୍ତି।
ଆଜ୍ଞା।
ତେଣୁ ଆ ପରେ ଯୋଉ ଭକ୍ତ ମାନେ ମାଗୁଚନ୍ତି କି ଯାଉଚନ୍ତି ସେମାନେ ସେତିକିଟା ଆଧ୍ୟାତ୍ମିକ ଯାଉନାହାନ୍ତି କି ଆସୁନାହାନ୍ତି। ଜଗନ୍ନାଥ ଦାସ ହଉ ବଳରାମ ଦାସ ହଉ ଦାଶଆ ବାଉରି ହଉ ଭକ୍ତ ସାଲବେଗ ହଉ ସି ତ ଆଜି ବଞ୍ଚିଥାନ୍ତି ତାଙ୍କ ଭଳି ଆହୁରି ଭ ଭକ୍ତ ବାହାରିଥାନ୍ତେ ସେଇ ଦିନଠୁ ଆଉ ଭକ୍ତ ଆସୁଛନ୍ତି ଆଉ ଭକ୍ତ ବାହାରୁଛନ୍ତି ଆଉ ଭକ୍ତର ନା ଇତିହାସରେ ଅଛି। ତେଣୁ ଭାବ ପ୍ରଣ ମନୋଭକ୍ତି ନେଇକି ଯଦି ଭଗବାନଙ୍କୁ ଆପଣ ସ୍ମରଣ କରିବେ ଆପଣଙ୍କର କିଛି ନା କିଛି ଅସୁବିଧା ହବନି କିଛି ନା କିଛି ଅସୁବିଧା ପାଇଁ ଯାହା ଡାିକିଥିବ ତାହା ସ ପୂଣ ରୂପେ ହବ ନିସ ନିଶ୍ଚିତ ପୂରଣ ହବ ଭଗବାନ ସବୁ ଦେଖୁଛନ୍ତି ସବୁ ଜାଣୁଛନ୍ତି। ସେ ଚକା ଆଖି ସଦାବେଳେ ଖୋଲି ରଖିଛି ତାଙ୍କର ପତା ନାହିଁ ସେ ପତା ରଖିଲେ କାଳେ ମୋ ଭକ୍ତଙ୍କର କଣ ଅସୁବିଧା ହେଇଯିବ। ସେ ତାଙ୍କ ନିଜ ପତାକୁ ପତାକୁ ତ୍ୟାଗ କରିଦେଇଛନ୍ତି। ଯେ ମୁଁ ଏମିତି ଟହ ଟହ କରି ଚାହୁଁଥିବି ଭକ୍ତ ମତେ ଚାହୁଁଥିବେ।
ଆଜ୍ଞା।
ଆଉ ଗୋଟେ ଦୁର୍ଭାଗ୍ୟ ତାଙ୍କ ହାତ ଖଣ୍ଡିଆ ହେଇଯାଇଛି ସେ ସେଥିପାଇଁ କହୁଛନ୍ତି। ଯିଏ ମୋ କତିକି ଆସିଛ ମତେ ହାତ ଟେକ ମୁଁ ହାତ ତମକୁ ଖଣ୍ଡିଆ ହାତରେ ଟେକି ପାରିବିନି ତମେ ଟିକେ ଟେକିଦେଲେ ମୁଁ ତମ ହାତ ବଢେଇଦବି ନେଇଆସିବି। ସେଥିପାଇଁ ଜଗନ୍ନାଥ ପାଖକୁ ଯିଏ ଯାଆନ୍ତି ହାତ ଟେକିକି ଯାଆନ୍ତି। ସେ ସଦା ସଦା କହିଛନ୍ତି ମୁଁ ତମକୁ ହାତ ବଢେଇଛି ତ ତମେ ହାତ ଟେକ।
ଆଜ୍ଞା।
ତେଣୁ ତମେ ମତେ ପାଇପାରିବ ମୁଁ ତମକୁ ପାଇପାରିବି।
ଆଜ୍ଞା।
ଆଉ ଭକ୍ତ ସାଙ୍ଗରେ ଭଗବାନ ପୁରା ଖେଳ କରନ୍ତି। ମହାପ୍ରଭୁଙ୍କର ଏମିତି ବିଚିତ୍ର ଲୀଳା ସେ ସଦାବେଳେ ଭକ୍ତଙ୍କ ସାଙ୍ଗେ ଖେଳନ୍ତି ଭକ୍ତଙ୍କ ସହିତ କପଟ କରନ୍ତି। ଭକ୍ତଙ୍କ ସାଙ୍ଗେ ସହ ଅସୁବିଧାରେ ପକାନ୍ତି ସୁବିଧାରେ କରନ୍ତି। ସେ ସବୁ ଜାଣନ୍ତି ଆଜ୍ଞା।
ଶୁଣନ୍ତୁ ଆପଣ ଯୋଉ କହିଲେ ଠାକୁରଙ୍କ ବିଷୟରେ ତ ମତେ ବହୁତ ଭଲ ଲାଗିଲା। ମୁଁ ବି ଜାଣିନଥିଲି ଏତେ ବିଷୟରେ ତ ମୁଁ ଜାଣିଛି କି ଜଗନ୍ନାଥ ହଉଛନ୍ତି ଭକ୍ତିରେ ବନ୍ଧା ଠିକ ଅଛି। ଭକ୍ତର ସିଏ ଭଗବାନ ବୁଝିପାରୁଛନ୍ତିନା ତ ଆପଣ ଯେତେବେଳେ ଦର୍ଶନ ବି କରୁଥିବେ ତାଙ୍କ ମୁହଁକୁ ଯେତେବେଳେ ଦେଖିବେ ନା ଆପଣଙ୍କ ଆଖିରୁ ଅଟୋମେଟିକାଲି ଲୁହ ଝରି ଆସେ କହିବାକୁ ବି ପଡେନି ନାଇଁ ମୋର ଅସୁବିଧା କଣ ହୋଉଛି ତ ସେ ଏତେ ବଡ଼ ସଂସାରକୁ ଚଲଉଛନ୍ତି ସେ ଯାହାକୁ ଯେମିତି ରଖିବା କଥା ରଖିଛନ୍ତି ବୁଝି ପାରୁଛନ୍ତିନା। ଯିଏ ମାନେ ଯାହାକୁ ବଡଲୋକ କରିଛନ୍ତିନା ସେ ପୁରା କଣ କରନ୍ତି ଜାଣିଛନ୍ତିନା। ଯାହାର ମନରେ ଗର୍ବ ଥାଏ ତାକୁ ତା ଗର୍ବ ପର୍ଯ୍ୟନ୍ତ ପୁରା ଉଠେଇ ଠେଇ ନିଅନ୍ତି ଆଉ ଭଗବାନଙ୍କ ଯା ଚାପୁଡ଼ାରେ କେବେ ନା ଆବାସ ନଥାଏ କିନ୍ତୁ ବହୁତ ମାନେ ଲାଗେ ଯେତେବେଳେ ନା ବହୁତ ଶକ ଲାଗେ ବୁଝିପାରୁଛନ୍ତିନା। ତ ଆମେ କହିବା କଥା କି ଯେମିତି ଯାହାକୁ ରଖିବା କଥା ରଖିଛନ୍ତି ଯେ ଆମେ କହିବା ଆମକୁ କାହିଁକି ଗରିବ କଲା ସେ ଗରିବ ଏ ଏଥିପାଇଁ କରିଛି ଯେ ତମେ ତାକୁ ବାରମ୍ବାର ତା ପାଖକୁ ଦୌଡିବ ବୁଝିପାରୁଛନ୍ତିନା।
ଆରିଆ।
ଗୋଟେ ଗରିବକୁ ଯଦି ଆପଣ ଠାକୁରଙ୍କ ନାଁ କହୁଛନ୍ତି ନା ତ ତା ପାଖରେ ଟଙ୍କାଟା ବି ଯଦି ନଥିବ ସେ ଧାର କରିକି ଆପଣଙ୍କୁ ଆଣିକି ଦଉଛି।
ଆଣିଦେବ ହଁ ନିଶ୍ଚିତ।
କିନ୍ତୁ ଧନୀ ଲୋକଙ୍କୁ ଯଦି ଆପଣ କହୁଛନ୍ତି ନାଇ ଠାକୁରଙ୍କ କାମ ପାଇଁ ଆପଣ ମନ୍ଦିର ନିର୍ମାଣ ପାଇଁ କିଛି ପଇସା ପଇସା ଦିଅନ୍ତୁ ସେ କହିବ ନାଇଁନା ମୋ ପାଖରେ କିନ୍ତୁ ପଇସା ନାହିଁ କିନ୍ତୁ ତା ପାଖରେ ଠିକ ପଇସା ଥିବ। ସେ ବିଭିନ୍ନ ପ୍ରକାର ଅଶ୍ଳୀଳ କାମରେ କଣ କରିବ ନା ପଇସାକୁ ବିନର୍ଜୟ କରିବ। ବୁଝିପାରୁଛନ୍ତି ନା ତ ଦେଖନ୍ତୁ ଭଗବାନ ଆମ ପାଖକୁ ଆସିପାରିବେନି ବୋଲି ଭଗବାନଙ୍କ କରୁଛନ୍ତି ନା ପ୍ରତ୍ୟେକ ଘରକୁ ଦୁଇ ଜଣଙ୍କୁ ଭଗବାନ କରିକି ପଠେଇଛନ୍ତି ଗୋଟେ ହଉଛି ବାପା ଗୋଟେ ହଉଛି ମାଆ। ମା ଯିଏକି, ଆଜ୍ଞା ମା ଯିଏକି କଣ କରେ ନା ଛୁ ପୁଅର ପେଟ ଚିହ୍ନିକି ଖାଇବାକୁ ଦିଏ ବୁଝିପାରୁଚନ୍ତି?
ହୁଁ।
ହଁ ବା, ବାପା ଯିଏକି କଣ କରେ ନା ବାପା ହଉଚି ପିଠି। ସେ କଣ କରେ ଆମର ଶା ଯୋଉଟା, ଦରକାର ଯୋଉଟା ସେ କଣ କରେ ସେଇଟାକୁ ଇଏ କରିଥାଏ।
ହଁ।